ହଁ ହ୍ୟାଲୋ।
ହଁ।
ଆଜ୍ଞା।
କୁହନ୍ତୁ।
କଣ କରୁଛନ୍ତି।
ଏଇ ସକାଳୁ ଉଠିକି ବସିକି ପ ଦାନ୍ତ ଘସିକି ପଢୁଥିଲି ଆଉ ଆପଣ।
ଆଜ୍ଞା ଆଜ୍ଞା। ନାଇଁ ମୁଁ ତ ଆମର ଛୋଟ ପୁଅ ଘରେ ଅଛି। ଆଉ ତାକୁ ଟିକେ ଉଠଉଥିଲି ସେ ଶୋଇଥିଲା ଆଉ ସେ ଟିକେ ପାଠ ପଢ଼ାପଢ଼ି କରିବ।
ଓହୋ କୋଉ କୋଉ କ୍ଲାସରେ ପୁଅ କୋଉ ଶ୍ରେଣୀରେ ପଢୁଛି।
ପୁଅର ଏଇ କ୍ଲାସ୍ ୱାନ୍ ଆଉ। କ୍ଲାସ ଆଜ୍ଞା ଆଉ ସିଏ ତାର ଆଜି କିଏ ସ୍କୁଲ ଛୁଟି ଅଛି ତ
ହଁ ଆଜି ଛୁଟି ଅଛି।
ଛୁଟି ଅଛି ଆଜି ତାର ସ୍କୁଲ ଆଉ ସେ ଶୋଇଛି ସେଇଥିପାଇଁ ସାଢ଼େ ସାତଟା ହେଲାଣି ଶୋଇଛି ଆଉ।
ହଁ ଛୋଟ ପିଲା ଆଉ ଯାଉଛନ୍ତି ଛୁଆ ସକାଳୁ ପଢିବା ପାଇଁ ଆଜି ତ ଗୋଟେ ଦି ଛୁଟି। ଆକୁ ଟିକେ ବିଶ୍ରାମ ମିଳୁ।
ହୁଁ ହୁଁ ହୁଁ ପିଲାଟି ବହୁତ ମାନେ ପରିଶ୍ରମ କରୁଛି ସେ ଆଉ ଟିଉସନ୍ କରୁଛି ପାଠ ପଢ଼ିବା ପାଇଁ ତାର ବହୁତ ଆଗ୍ରହ। ଆଉ ଫା ଫାଷ୍ଟ ହେଉଛି।
ହୁଁ ଆଉ ଘରେ କିଏ କିଏ ସମସ୍ତେ ରହୁଛନ୍ତି।
ଘରେ ହଁ ଘରେ ଆମର ଆମର ସ୍ଵାମୀ ରହୁଛନ୍ତି ଆମ ପୁଅ। ଆଉ ଆମ ଶାଶୁ ଆଉ ଫ୍ୟାମିଲିଟା ଆମର ଦେଢ଼ସୁ ପୁତୁର ଯା ସମସ୍ତେ ଅଛନ୍ତି ଆଉ ପୁତୁରା ଝିଆରି।
ହଁ ମାନେ ବଡ ଫ ବଡ ପରିବାର।
ବଡ ପରିବାର ଆମର।
ଓହୋ କେମିତି କଣ? ଇଏ କରନ୍ତି ଆପଣ ମିସି ମାସି ସବୁ ରୋଷେଇ ବାସ ଏ ସବୁ।
ସମସ୍ତେ ଯା ମାନେ ମିଶିମାଶି କରନ୍ତି ଆଉ ଆମର ବଡ଼ ଯା ଯିଏ ସିଏ ଟିକେ ସବୁଠାରୁ ଅଧିକା କାମ କରନ୍ତି।
ଓହୋ ହଁ ବଡ ମାନ ତ ତାଙ୍କ ଉପରେ ରହିବ ପରିଶ୍ରମ।
ଆଉ ସିଏ ଫାଷ୍ଟ ଆସିଲା ଦିନରୁ ସବୁ କାମ ବି କରି କରି ଏବେ ବି। ସିଏ ସବୁ କରୁଛନ୍ତି। ଆଉ ଆମର ମଝିଆ ଯାଆ ଯିଏ ସେ ତାଙ୍କର ସେପଟେ ଉଁ ମାନେ ବିଜନେସ୍ ପାଇଁ ତାଙ୍କର ପଳେଇଗଲେ ଏବେ ସେ ପ୍ରାୟ ସେଠିକି ଯାଇଁକି ରହୁଛନ୍ତି।
ଓହୋ ସେଠି ଯାଇକି ରହୁଛନ୍ତି ତାଙ୍କ ସ୍ତ୍ରୀ ସହ?
ତାଙ୍କର ଫ୍ୟାମିଲି ତାଙ୍କର ପରିବାର ସହ ପଳେଇ ଯାଇଛନ୍ତି ସେଠିକି।
ଓହୋ ଏଠି ତମେ କେତେ ଜଣ ଅଛନ୍ତି? କେତେ ଜଣ ତମେ ଜା ମାନେ ଅଛ?
ଏଠି ଆମର ବଡ ଜା ଖାଲି ରହୁଛନ୍ତି ଆଉ ଆମେ ବି ତ ପଳେଇଆସ୍ ଲୁ ଏବେ ଭଡ଼ା ଘରେ ଆସିକି ରହୁଛୁ ଆଉ।
ଆଉ
ବଡ ଜା ଖାଲି ରଉଛନ୍ତି ଆଉ। ଆଉ ଆମର ଶା ଶୁ ତାଙ୍କର ଟିକେ ସକାଳୁ ଉଠିବେ ମାନେ ଟିକେ ତାଙ୍କର ଚାହା ଟିକେ ଦରକାର। ଛଅଟା ସାତଟା ଭିତରେ ଆଉ ସେଠି ତାଙ୍କୁ ଟି ବୟସ ହେଲାନି ତ।
ହଁ-ହଁ ବା ବୟସ ହେଲାଣି ତାଙ୍କ ମା ଙ୍କ କଥା ଯେତେ ମାନେ ତାଙ୍କ ତାଙ୍କର ବୟସ ବଢି ବଢିଯିବ ସେତେ ଛୋଟ-ଛୋଟ ପିଲା ହେଇ ଭଳିଆ ଯିବେ ଜିଦି କରିବେ ତାଙ୍କ ର ଇଏ ସବୁ ରହିବ ମାନିକି ଚଳିଲେ ହେଲା ଆଉ।
ଆଜ୍ଞା ଆଉ ଆପଣଙ୍କ ଘରେ ସବୁ କିଏ?
ମୋର ମୋର ବଡାପା, ମଝିଆଁ ବାପା, ମୋ ବାପା ଆମ ସେ ତିନି ଭାଇ ମୋ ବାପା ସାନ ଦେନ୍ ବଡାପାଙ୍କର ଦିଟା ଝିଅ ସେମାନେ ବାହା ହେଇ ସାରିଲାଣି। ମଝିଆଁ ବାପାଙ୍କର ଗୋଟେ ପୁଅ ସେ ଚାକିରୀ କରୁଛନ୍ତି ସେଠି ସରକାରୀ ଚାକିରି। କୋରାପୁଟରେ ମୁଁ ଆଉ ମୋ ଛୋଟ ଭାଇ ଆଉ ସେ ଦଶମ ଶ୍ରେଣୀରେ ପଢୁଛି। ମୁଁ ଗୋଟେ ସ୍କୁଲରେ ଅଛି ସ୍କୁଲ ରେ ପଢ଼ଉଛି, ଟିୟୁସନ ବି କରୁଛି ପିଲାଙ୍କୁ।
ହଁ-ହଁ ଯା ହଉ ମାନେ ଆପଣ ସ୍କୁଲରେ ପଢେଇବା ସହିତ ବି ପିଲାଙ୍କୁ ଟିଉସନ କରୁଛନ୍ତି। ବହୁତ୍ ଭଲ ମାନେ ଆପଣଙ୍କର ପାଠ ପଢ଼ା ପ୍ରତି ବହୁତ୍
ମୋର ସରିଗଲାଣି ମୋର ଏଇ ବର୍ଷ ସରିଲା ମୋର ଗ୍ରାଜୁଏସନ୍।
ଆପଣଙ୍କର ସ୍ନାତକ ସରିଗଲାଣି ନାଇଁ?
ସ୍ନାତକ ଏଇ ବର୍ଷ ହିଁ ସରିଲା।
ସରି ଯାଇଛି।
ସତୁରି ପ୍ରତିଶତ ନମ୍ବର ରଖିଛି। ଆଉ ଯୋଉ ପ୍ରବେଶିତ ପରୀକ୍ଷା ସବୁ ଯୋଉ ବାହାରୁଛି
ଆଜ୍ଞା ଆଜ୍ଞା।
ସେ ସବୁ ବି ଦଉଛି। କୋଉଟା ଦଶ ମାର୍କ କୋଉଟା ପାଞ୍ଚ ମାର୍କ ଏସବୁ ରେ କଟି ଯାଉଛି।
କଟୁଛି ଆଉ ହଉ ଦିଅନ୍ତୁ ପରୀ କ୍ଷା ଦିଅନ୍ତୁ ପାଇଯିବେ ଭଲ ଚାକିରି ଗୋଟେ ଆପଣ ପାଇବେ। ଆପଣ ଯେହେତୁ ଭଲ
ପରିଶ୍ରମ କଲେ ବହୁତ୍ ମାନେ ହବା ପାଇଁ ବହୁତ୍ ଇଏ ଅଛି।
ଆଜ୍ଞା ଆଜି କାଲିକା ମାନେ ଏବେ ବି ପୁଅ ପିଲାମାନେ ଯେତିକି ମାର୍ ରଖୁଛନ୍ତି ଝିଅ ମାନେ ବି ତାଙ୍କ ଠାରୁ ଆହୁରି ଭଲ ରଖୁଛନ୍ତି।
ହଁ କେହି କାହାକୁ କମ୍ ନୁହେଁ ସମସ୍ତେ ସମାନ୍।
ସମସ୍ତେ ସମାନ୍।
ଆଗୁରୁ ବି ଝିଅ ପିଲା ମାନଙ୍କୁ କିଛି ସୁବିଧା ସୁଯୋଗ ମିଳୁନ
ମିଳୁ ନଥିଲା ଏବେ ବି ମାନେ
ବହୁତ ପ୍ରକାର ସୁବିଧା ସୁଯୋଗ ମିଳୁଛି ପଢ଼ିଆ ପାଇଁ। ଯ ଆଗରୁ କଣ ବାହାରକୁ ବି ଯାଇ ପାରୁନଥିଲେ ଅବିକା ବାହାରକୁ ଯାଇଁ କେତେ କଣ କଲେଣି।
ଆଜ୍ଞା ଆଜ୍ଞା।
ପଢିବା ସହିତ ବି ସେ ନିଜର ତାଙ୍କ ସହିତ କିଛି କାମ ବି କରୁଛନ୍ତି ତାଙ୍କ ଗୁଜୁରାଣ ମେଣ୍ଟେଇବା ପାଇଁକା।
ଇବା ପାଇଁ ଆଉ ସକାଳୁ ଆମର ପାଗ କେମିତି କଣ ଅଛି?
ପାଗ ହଁ ଭଲ ଅଛି ତ, କିନ୍ତୁ ଦି ଦିନ ହବ ଗରମ ବହୁତ ହଉଛି ଅବେ ଆଜି ତ ସେମିତି କାଉଁଳିଆ ପାଗ କରିଛି ସେମିତିିକ କେ ଟିକେ ଗରମ ହଉଛି ତମ ସେପଟେ?
ଆମର ଏପଟେ କାଲି କଣ ଦିପହରେ ବର୍ଷା ଉଠେଇଥିଲା। ବର୍ଷା ଆଉ ହେଲାନି ଆମର ଏଇ ଘର କାମ ଟିକେ ଛାତ କାମ ହଉଥିଲା ତ।
ହଁ।
କାମର ଟିକେ ପ୍ଲାଷ୍ଟର ଫ୍ଲାଷ୍ଟର ହେଇଥିଲା ମାନେ ଉପରଟା ଛାତ ପଡ଼ି ସାରିଲା ପରେ ସେଇଟା ଟିକେ ମାନେ କାମ ହେଇଥିଲା ଆମେ ଭାବୁଥିଲୁ ଯଦି ବର୍ଷା ହବ ତାହେଲେ ସବୁ ବୋଧେ ନଷ୍ଟ ହେଇଯିବ ଆଉ।
କାମକୁ ବନ୍ଦ ନହେଲେ କରିଦେବେ ଦେଖିକି ପାଗକୁ, ପାଗ କଥା ବି କହି ହଉନି ଦେ
କହିହବନି ସକାଳେ ଭଲ ପାଗ କରିଦଉଛି ଫେର ଦେଖିଲାକୁ ଚା
ଖରା ବେଳକୁ ଏଇ ମଝିରେ ଦେଖୁନା ରଜ ପୂର୍ବରୁ ଖାଲି ବର୍ଷା ଉପରେ ବର୍ଷା ଚାରିଟା ହବ ମାନେ ବ
ବର୍ଷ ସା ହବ ଆଉ ରଜ ଟାଇମ ରେ ତ ଆଗରୁ ଏବେ ତ ପୁରା ଝରି ବର୍ଷା ଲଗେଇକି ରୁହେ।
ହଁ ଏବେ ତ ସେ ବର୍ଷା ନାହିଁ ଏବେ କହିଲେ ଚାଷ ପାଇଁ ତ ମରୁଡିି। କହିଲେ ଚଳେ ବହୁତ ଖରା ହଉଛି। ବାହାରକୁ ବାହାରି ହଉନି।
ଆଜ୍ଞା।
ଲୋକମାନେ ଏଇ ବର୍ଷାକୁୁ ଦେଖିକି ମାନେ ନିଜର ଚାଷ ବାସ କାମ ବି କରିପାରୁନାହାନ୍ତି କାହିଁ ନା ଵର୍ଷା ବର୍ଷା ପାଣି ତ ନାହିଁ ନା ଆଉ ବିଲରେ କଣ ଫଳ କରିବେ କଣ? ଆଉ ତଳା ରୋଇବେ କଣ କଣ ଆଉ କରିବେ? କଣ ଆଉ ସକାଳ ଜଳଖିଆ ଖାଇଲେଣି? ଆଜି ଭାବିଛି ଦେଖେ ସଖାଳୁ ଟିକେ ସୁଜି ଉପମା ଟିକେ ବନେଇବି।
ହୁଁ ପୁଅ ଖାଇବ, ଘରେ ସମସ୍ତେ ଖାଇବେ।
ପୁଅଟା ସେ ମୋର ବେଶି ଖାଇବାକୁ ବିଲକୁଲ୍ ଜମା ଖାଉନି।
ହଁ ଖାଇବ ନା, ଦେହ ଯେମ୍ତି ହଉଛି ନ ଖାଇଲେ ହବନି।
ପତଳା ପୁରା ହେଇଗଲାଣି ତାର ଖାଲି ଫାଷ୍ଟ ଫୁଡ୍ ଜିନିଷ ଦରକାର୍।
ହଁ ସେଟା ଦେହ ପାଇଁ ଏବେ ସିନା କିଛି ହବନି, କିନ୍ତୁ ଚାରି ପାଞ୍ଚ ବର୍ଷ ପରେ ସେଟା ବହୁତ୍ ଥିବ ନା କ୍ଷତି ପ୍ରଭାବ ପକେଇବ।
ଏଇ ସବୁ ଜିନିଷ ସବୁ ଖାଇକି ଏଠି ଗୋଟେ ଆମର ପିଲାର ଦେହ ଖରାପ୍ ସେଟା ବୁଝ
ଦେହ ଖରାପ୍ ବଳ ଦୁର୍ବଳ ଲାଗିବ ବହୁତ୍ ମାନେ ସିନା କିଛି ହଉନି କିନ୍ତୁ ହବ ଚାରି ପାଞ୍ଚ ବର୍ଷ ପରେ ବହୁତ୍ ପ୍ରଭାବ୍ ପକାଇବ।
ମଝିରେ-ମଝିରେ ବି ଖାଇଦେଲାକୁ ଇଆଡେ ସିଆଡେ ତା ପେଟ ଫେଟ ବି କାଟ୍ ଟି ଦଉଚି, କହୁଚି ମାମା ପେଟ କଣ
ଆଉ?
ଛୋଟ ପିଲା ବି ଜିଦି କରିବ ଆଉ, ଦେହ ଟିକେ ମଝିରେ ଟିକିଏ ଅସୁସ୍ଥ ଥିଲା ମୁଁ ଟିକେ ମେଡ଼ିକାଲ୍ ଯାଇଁ ଦେଖୋଉଥିଲି।
ଆଉ ଏବେ ଟିକେ ଭଲ ହେଇଗଲାଣି, ଆଉ ମଝିରେ ଯିବାର ଟିକେ ଅଛି।
ଆଉ ରଜରେ କୁଆଡେ ଯାଇଥିଲେ ବୁଲିବା ପାଇଁ, ନା ସେମ୍ତି କିଛି ନାହିଁ?
ହଁ ରଜରେ ଗାଁକୁ ଯାଇଥିଲୁ। ଗାଁରେ ଆମର ସେ ସବୁ କୀର୍ତ୍ତନ ହୁଏ। ଗାଁ ଲୋକ ସବୁ ମିଶିକି ରଜ କୀର୍ତ୍ତନ କରନ୍ତି।
ହୁଁ।
ବୁଲାବୁଲି କରିକି ଆସିଲୁ ଆଉ।
ଆଚ୍ଛା, ଆଉ ଆଗୁରୁ ଯୋଉ ରଜ ଏବେ ସେ ରଜ ଆଉ ନାହିଁ।
ନାଇଁ ଲୋକ ଆଉ ବେଶୀ ରଜ ପ୍ରତି ମାନେ ସେତେ ମାନେ
ଆଗୁରୁ ଯେମ୍ତି ରଜ ଥିଲା ରଜ ହିଁ ନାହିଁ।
ଲୋକ ନୂଆ ଡ୍ରେସ ପଟା ପିନ୍ଧୁଥିଲେ, ବୁଲାବୁଲି କରିବାକୁ ପସନ୍ଦ କରୁଥିଲେ। ଏବେ ତ ପ୍ରାୟ
ହଁ କେତେ ଗାଁ-ଗାଁ ବୁଲୁଥିଲେ ପାନ ଖାଉଥିଲେ। ଦୋଳି ଖେଳୁଥିଲେ, ଏଇନା ଘରେ ଅଛନ୍ତି ତ ପୁ
ସ ଘରେ ଆଜିକାଲି ସମସ୍ତେ ମୋବାଇଲ୍ ପାଇଁ ଆଉ ବେଶୀ କେହି ବାହାରକୁ ବାହାରୁନାହାନ୍ତି। ସମସ୍ତେ ମୋବାଇଲ୍ ରେ ହିଁ ବ୍ୟସ୍ତ ରହୁଚନ୍ତି।
ସେଇ ମୋବାଇଲ୍ ପାଇଁ ସମସ୍ତେ ସମସ୍ତଙ୍କ ମଧ୍ୟରେ କ କଥାବାର୍ତ୍ତା ବି କମି ଯାଉଛି, ମିଳାମିଷାଦ କମି ଯାଉଛି।
ଆଗରୁ ଲୋକ ଫୋନ୍ ଯେତେବେଳେ ନୂଆ ବାହାରିଥିଲା ସମସ୍ତେ କଥାବାର୍ତ୍ତା କରୁଥିଲେ। କିନ୍ତୁ ଏବେ ଲୋକ ମୋବାଇଲ୍ ରେ ରିଲ୍ସ ଦେଖିିବାରେ ବ୍ୟସ୍ତ।
ହଁ କରିବାରେ ବ୍ୟସ୍ତ, ଦେଖିଆରେ ବ୍ୟସ୍ତ।
ନା ପଚାରୁ ନାହାନ୍ତି କେହି କାହାକୁ। ଯାହା ଟିକେ ଫୋନ୍ ନଥିଲା ସେ ତାଙ୍କର ଫୋନ୍ ପାଇଁକି ଆହୁରି ଇଏ ହେଇଗଲେ।
ସମସ୍ତେ ନିଜ-ନିଜ କାର୍ଯ୍ୟରେ ବ୍ୟସ୍ତ। ବହୁତୁ ଗର୍ବ ମନରେ, କାହିଁକି ମଣିଷ ଜନ୍ମ ପାଇଚନ୍ତି ଏ ଏତେ ଗର୍ବ କଲେ ଭଲ ନୁହଁ, ଗର୍ବ ମନରେ କଲେ ଆମେ ହିଁ ନି ଜେ ଅସୁବିଧାରେ ପଡ଼ିବା, ଆମ ଗର୍ବ ପାଇଁ ଆମେ ବି ଦିନେ ପସ୍ତେଇବା। କିନ୍ତୁ ସେତେବେଳକୁ ଆମର କିଛି ନଥିବ ଆମେ ଯଦି ଲୋକଙ୍କ ସହିତ ସମ୍ପର୍କ ରଖିଥିବା କିଲୋକଙ୍କ ସହ ଭଲ କଥାବାର୍ତ୍ତା କରିଥିବା ଆମ ଅସୁବିଧା ବେଳେ ସେମାନେହିଁ ଆମ ପାଖରେ ଠିଆ ହେବେ। ସାହାଯ୍ୟ କରିବେ ଆଉ ଆମେ ଯଦି ଲୋକଙ୍କୁ ଖରାପ ବ୍ୟବହାର
ଅନାଦର କରିବା ଅଣଦେଖା କରିଥିବା ଆମର ଆମକୁ
ସେମାନେ ବିଲକୁଲ ସବୁ ମଣିଷଙ୍କର ମନ ଗୋଟେ ଅଛି ନା ଆଉ ଆମେ ଯଦି ତାଙ୍କ ମନକୁ କଷ୍ଟ ପହଞ୍ଚେଇଥିବା ସିଏ ଆମ ପାଇଁକି ସାହାଯ୍ୟ କରିବେ କିଆମ ଦୁଃଖରେ ସେମାନେ ଠିଆ ହେବେ। ମଣିଷ ହେଇଛନ୍ତି ମାନେ ମ
କହୁନୁ ମନରେ ଭମିକା ବାସ୍ ମାନେ ଇଚ୍ଛା ଥିଲେ କଣ ଥିଲେ ସେମାନେ କରିପାରିବେ। କିଛି ଲୋକତ ଅଛନ୍ତି ଖାଲି ନିଜ ସ୍ୱାର୍ଥ ଦେଖିବେ।
ନିଜ ସ୍ୱାର୍ଥ ହଁ ହଁ।
ଆଉ ଅଭି କାତ ମୁଁ ପିଲାମାନଙ୍କୁ ଟୁୟୁସନ୍ କରିବି।
ଆଜ୍ଞା ଆଜ୍ଞା ନମସ୍କାର।